ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ର ନମସ୍
ନମସ୍କାର ଆଉ ଏବେ ଏଇ ଭାତ ବସେଇଥିଲି ତ ପୁଅଟା ପାଠ ଲେଖୁଥିଲା
ଉଁ ଆଉତ୍ ଆଉ ତମେ
ମୁଁ ବସିକି ମୋ ଡ୍ରେଶ୍
ଉଁ ହୁଁ ଏଇ ରଜ ପାଇଁ?
ହଁ। ଦି ଟା ସମ୍ବଲପୁରୀ କପଡା ଆସିଥିଲା ତ ବସିକି ବୋର୍ ଲାଗୁଥିଲା ମୁଁ କହିଲି ଯାଉଚି ଡ୍ରେସ୍ ବନେଇବି। ବସି ବସି ଏୟା କରୁଥିଲି ଆଉ
ସମ୍ବଲପୁରୀ ପିଶ୍ ୟା କେତେ ନେଉଛି ଏବେ?
ଏଇ ଅଠରଶହ ଦିଇ ହଜାର ଡିଶ୍କାଉଣ୍ଟ ପଡିକିନା କପଡ଼ା ନେଇକି ଆଉ।
ହଁ ଡିଶ୍କାଉଣ୍ଟରେ ଟିକଏ ବୋଧେ କମ୍ ଆସୁଛି?
ହଁ ଅଠରଶ ସତରଶ ଏମତି ଏ ମୁଁ ମୋର ନେଇ ଆସିବ ଉପର କନା ଥିଲା ଆଉ ତଳୁ ତଳ ଟାକୁ ଥୋଇଦେଲି ତ ମତେ ତଳ ଟା ପିନ୍ଧିବାକୁ ଭଲ ଲାଗେନି। ମୁଁ ଏ ସେଠି ଯୋଉ ଉପରଟା ଖାଲି ବନେଇଦିଏ ଆଉ ତଳ ଟାକୁ
ହଁ ଅଫଲାଇନ୍ ନା ଅଫ୍ଲାଇନ୍?
ନାଇଁ ଅଫ୍ଲାଇନ୍ ଆଣେ ଅନ୍ଲାଇନ୍ ରେ ମତେ ଭଲ ଲାଗେନା ଏ ଯଉ ଆସ୍ ଆସୁଛି ଯୋଉ ଆଡଭାଟାଇଜ୍ମେଣ୍ଟ କରଉଛନ୍ତି ସବୁ ସେଉରା ମତେ ବିଲିଭ୍ ହୁଏନି ଏ ସତର ଦଉଥିବେ କି ଥରେ ଅର୍ଡର କରିଥିଲି ଯେ କିଛି ଆଇଲା ଡିଫରେଣ୍ଟ ଟାଇପ ର ଆଉ ସେ ପାଇଁ କଲିନି।
ଓ ହଁ ଦେଖାହଉଛି ଅନ୍ଲାଇନ୍ ରେ ଭଲ ପୁଣି ଆସିଲା ବେଳକୁ ଆଉ ଏତେ ଭଲ ଆସେନି।
ନା ସେ ଭଲ ଆସେନି ତାପରେ ସେଟା ପତଳା କପଡା ବହୁତ ଆସୁଛି। ଆଉ ସେଇ କପଡ଼ାରେ ବନେଇଲା ବେଳକୁ ତାପରେ ଅସ୍ତ୍ର ପକେଇକି ବନେଇବା ପାଇଁ ପଡୁଛି କିନ୍ତୁ ବିନା ଅସ୍ତ୍ର ଟା ଟିକେ ଭଲ ଲାଗେ କାହିଁକି ନା ଅସ୍ତ୍ରଟା ପକେଇଲେ ଏପଟେ ଭିତରେ ମାନେ ପିନ୍ଧିଥିବ ନା ଗରମ ଲାଗିବ ବୋଲିକି ସେଥିପାଇଁ ଭଲ ଲାଗେନି।
ହୁଁ ଆଉ ରୋଷେଇ?
ରୋଷେଇ ବୋଉ ବନେଇଦିଏ ମୁଁ ରାତିରେ ବନାଏ।
ହୁଁ ହୁଁ ଆଉ ବର୍ଷା ହଉଛି ନା ତମ ଆଡ଼େ?
ଏ ବର୍ଷା କାଲି ହେଇଥିଲା ପୁଣି ସନ୍ଧ୍ୟାବେଳକୁ ହବ ହୁଁ ହୁଁ ହୁଁ। ଏବେ ତ ଡେଲି ଗୋଟେ ରୁଟିନ୍ ଚାଲିଛି ସନ୍ଧ୍ୟା ଭଳିଆ ବର୍ଷା ଆଉ।
ହଁ ଏବେ ମୌସୁମୀ ଆସିଲାଣି ତ
ସନ୍ଧ୍ୟା ବେଳେ ବର୍ଷା ଏଇନାକେ ହବ ଆଉ
ରଜକୁ ଭଲ ପାଗ ଦବ ଆଉ।
ରଜ କୁ ବର୍ଷା ହେଇପାରେ।
ହଁ ହଁ।
ବର୍ଷା ହବ ରଜରେ ଏ ବର୍ଷ ପାଣିରେ ଯିବ ତମେ ଆସୁନା ଆମ ଏପଟେ ବୁଲିକି ଯିବ।
ତମ ପଟରେ ଭଲ ହଉଛି ରଜ?
ହଁ ଆମ ଘର ପାଖରେ ତ ହଉଛି ବଢ଼ିଆ ପୁରା ମୀନା ବଜାର ପଡ଼ୁଛି ଦୋଳି ଫୋଳି ପଡ଼ିକି ପୁରା ଛୁଆଙ୍କର ନାଚ ଗୀତ ଟାଇପ୍ ରେ ହଉଛି।
ହଁ ହଁ।
ହ ଆଜି କଉଥିଲି ମୁଣ୍ଡୁଲି ଆସେ ବୁଲିବୁଲା କି ଯିବୁ।
ଆଉ ଘରେ ସବୁ ଭଲ ନା?
ହଁ ଘରେ ସବୁ ଭଲ।
ହଁ ପୁଅ ପାଠ ପଢ଼ୁଛି।
କୋଉ କ୍ଲାସ ରେ?
ତାର ଏଇଟା ପ୍ର ତମ
ଏଇ ପଡୁଛି
ନା ନା ସିଏ ପଡ଼ୁଛି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର।
ଏଇ ଆପଣ କିବଧ
ହଁ। ସଇ ପାକ
ହଉ ଘରେ ସବୁ କଣ କୁଚି?
ଘରେ ସବୁ ପୁରୀ ପଳେଇଚନି।
ପୁରୀ?
ହଁ।
ଆଉ ତମେ ଗଲନି?
ଗଲିନି ଏଇ ଛୋଟ ଛୁଆକୁ ନେଇକି ଯାଇକି ଦର୍ଶନ କରିହବନି ଠାକୁର।
ହଁ ତାପରେ ଭିଡ ବି ଏବେ ବହୁତ୍ ହିଁ ରଜ ପାଇଁ। ଭିଡ ତାକୁ ରଥଯାତ୍ରା ବି ଆଇଲାଣି ବନଉଚନ୍ତି ଭିଡ। ଲୋକ ଏଇନାକେ ବୁଲିକି ପଳେଇ ଆସୁଛନ୍ତି ପୁଣି ରଥଯାତ୍ରା କୁ ଆଉ ଯାଇ ପାରିବେନି।
ହଁ ହଁ। ଆମର କାଲିଠୁ ସବୁ ଯାଇଚନ୍ତି ଟ୍ରେନ୍ ରେ।
ହୁଁ।
କାଲି ରହିଚନ୍ତି ଆଜି ରହିବେ କାଲିକି ଆସିବେ ଆଉ।
ତମେ ଏକୁଟିଆ ଘରେ?
ହଁ ମୁଁ ଅଛି ପୁଅ ଅଛି ଭାଇ ଅଛନ୍ତି।
ହ
ଆଉ ସବୁ ପଳେଇଛ
ତାଲେ ରଜକୁ ପୁରା ଫ୍ୟାମିଲି ପଳେଇବ କୁଆଡେ ଗୋଟେ ବୁଲିକି ପଳେଇ ଆସିବ ଆଉ। ସେମାନେ ସେମାନେ ପଳେଇଲେ ତମେ ସେମିତି ପଳେଇବ ଉ।
ଆଁ ଭାବିଚି ରଥଯାତ୍ରା କୁ ଯିବା ପାଇଁ ଦେ
ଆଉ ରଥଯାତ୍ରାରେ ଛୁଆ ନେଇକି ଯାଇକି ନା ଦର୍ଶନ କରିକି ଆସିବା ଭାରି କଷ୍ଟ।
ରଥଯାତ୍ରାରେ କଣ କହିଲ ଯୋଉଦିନ ଗୁଣ୍ଡିଚା ସେଦିନ ଯିବନି କି ବାହୁଡ଼ା ଯିବନି ମ ଝିରେ ଯୋଉ ନଅ ଦିନି
ହଁ।
ହଁ ତାପରେ ଥାକୁର ରଥରେ ଥାଆନ୍ତି ନା ପଦାରେ ଦର୍ଶନ କରିହବ ଟିକେ ସେଥିପାଇଁ ଭାବିଚୁ ଦେଖିଆ ତାଙ୍କର ଡୋରି ଲାଗୁଛି କି ନାଇଁ ଆଉ।
ଡୋରି ଲାଗିବ ଲାଗିବ।
ମୁଁ ଯାଇଥିଲି ମୁଁ ଯାଇ ଥିଲି ତଥାପି ଦୁଇ ହଜାରେ ପାଞ୍ଚେ ଚାରି। ପାଞ୍ଚେରେ ବୋଧେ ଯାଇଥିଲି ସପ୍ତମ ପଢୁଥିଲି ସେତବେଳେ ଯାଇଥିଲି।
ମୁଁ ତ ସେଇ, ପୁ ପୁସ୍ ସେଇ ଯାଇଥିଲି ଆ କେତେ, ସେ ଦୁଇ ହଜାର ଚଉ ତେର ନା ଚଉଦ ଆଡକୁ ଯାଇଥିଲି। ଯା, ତା ପରଠୁ ମୁଁ ଆଉ ମାନେ ଯାଇନି। ମତେ ଲାଗେ ବୋଧେ ଠାକୁର ବୋଧେ ରାଗିଚନ୍ତି ନା କଣ? ମତେ ଡାକୁନାହାନ୍ତି। ତ ସେଇଭଳିଆ ମତେ ଫିଲ୍ ହୁଏ।
ହଁ ହୁଁ, ଆଉ ଆଜି କଣ ରୋଷେଇ?
ଆଜି ତ ଶନିବାର ସାଧା ଆଉ, ଶାଗ, ଡାଲି ଆଉ ଯୋଉ କଣ ଖଡା ତରକାରୀ ଗୋଟେ କରିଥିଲା ଆଉ। ତ ସଇଲାଣି, ଗରମ ପାଇଁ ଜଲଦି ଉ ମାନେ ରାନ୍ଧିକି ଥୋଇ ଦଉଚନ୍ତି।
ହୁଁ ହୁଁ, ତାପରେ ଗରମ ପାଇଁ ଏ ରୋ ରୋଷେଇ ପୁଣି ଜଲ୍ଦି କରିଦେଲେ, ରୋଷେଇ ଟା ଥଣ୍ଡା ହେଇଯାଉଛି ଖରାପ ହେଇଯାଉନି ଟିକେ ଲେଟ୍ ହେଲାଏଳୁ।
ହୁଁ, ହଉଚି ଯେ କିନ୍ତୁ ଆମର ଜଲଦି ଖାଇନଉଚୁ, ମାନେ ଖରା ଟାଇମ୍ ଟା ଜଲଦି ଖାଇଦଉ, ଯାହା ବି କରିଦେଇଥାଏ, ସେ ଗରଫ ବି ହେଇଯାଏ, ଟେମ୍ପରେଚର ଟି ଟିକେ ହାଇ ରହିଲେ ରୁମ ଗୁଡାକ, ସେ ଯାହାହେଲେ ସେ ଖାଇବା ଟା ଟିକେ ଗରମ ତ ମାନେ ରହୁଚି ବେଶୀ ବି ମାନେ ଏତେ ଖରାପ ହଉନି। କିନ୍ତୁ ସେଇଥିରେ ଜଲଦି ଖାଇ, ତା ପରେ ଆମର ପଖାଳ ସମସ୍ତେ ଖାଇଦଉଛୁ, ଗରମ ଖାଇବା ପାଇଁ ଆଉ ଏମିତି ଦେହରେ ଯାଉନି, ଆଉ ପ ଖାଳ ଖାଇଦଉଚି ବୋଲିକି, ମୋଟାମୋଟି ସେଭ୍ ହେଇଯାଉଚି। ଗରମ ଖାଇଲା ବେଳକୁ ମାନେ ବୋହୁତ ଯୋରେ ଗରମ ହଉଚି, ଆଉ ମାନେ ଦେହ ବି ଖରାପ ହେଇଯାଉଚି, ସେ ଖାଇଲା ପରେ।
ଏଇ ବର୍ଷ ବି ଏତେ ଗରମ ହେଇନି, ଏଇ ମଝିରେ ଆଠ ଦିନ ତଳେ ଟିକେ ହେଲା
ସେଇ ଟା ଟେମ୍ପରେଚର ଟା ଟିକେ ହାଏ ଥିଲା।
ହଁ ଅଁ।
ସେଇ ଟେମ୍ପରଚରଟା ପାଇଁ ଟିକେ ଅଧିକ ଗରମ ଲାଗିଲା।
ଏବେ ଖରା ବେଶୀ ନାହିଁ, ଗୁଳୁ ଗୁଳିଟା ହଁ। ଖରା ବେଶୀ ନାହିଁ, ଗୁଳୁ ଗୁଳଟା ଟିକି ଅଧିକ ହେଉଚି ଆଉ।
ହଁ।
ବେଶୀ ଖରା ଏ ବର୍ଷ ନାହିଁ, ଗୁଳୁ ଗୁଳି ଟିକେ ଅଧିକ ହଉଚି ଆଉ।
ସେଇ ଗୁଳି ଗୋଳି ପାଇଁ ତ, କେତେ ଲୋକଙ୍କର ମାନେ ଝାଡା, ବାନ୍ତି, ପେଟ, ଦେହ ଖରା ବୁଲା ବଳୁ ମାନେ ହେଇଯାଉଚି, ଲୋକଙ୍କର।
ଆମ ଏପଟରେ ହୁଁ, ଆମ ଏଇପଟରେ ଏବେ ଏବେ ଦଶ ପନ୍ଦର ଏସିି ଲଗେଇ ସାଇଲେଣି।
ଏ ସି ବି କାମ କରୁନି, କାଇଁନା ଡର ଲାଗୁଚି ଯୋଉ ଟେମ୍ପରଚର
ହୁଁ ଉଁ।
ଟେମ୍ପରେଚରେ ତାରେ ଯୋଉ ଆ କଣତି, ଇନଭଟର୍ ଗ ଗୁଡା ପୁରା ମାନେ ଗରମ ହେଇକି, ତାତିକି ଖରାପ ହେଇଯିବ। ମାନେ କେତେଟା ଜାଗାରେ ବି ବ୍ଲାଷ୍ଟ ବି ହେଲାଣି, ସେଥିପାଇଁ ମାନେ ଡର ବି ଲାଗୁଚି।
ହୁଁ।
ଆ ତାପରେ
ତାପରେ ଏବେ, କୋଉ ବର୍ଷ ସବୁ ବର୍ଷ ଅପେକ୍ଷା ଏଇ ବର୍ଷ ତ ଅଧିକ, ଲୋକଙ୍କ କତିରେ ପଇସା ହେଇଗଲା। ଉଁ ହୁଁ, ଆଗରୁ ବିନା ଏ ସି ରେ
କଣ କହିଲ ଟିକେ ଆଉ ସ ମାନେ ସ ଗ ଗ ଗରମ କୁ ସହି ହଉନି, ଲୋକ ଆଗରୁ ବହୁତ ଖଟିଚନ୍ତି ନା? ସେ ଖଟିଲା ପରେ ତାଙ୍କର ଯୋ ଏବେ ଯୋଉ ଆଉ ଖଟଣିଟା ଏତେ ହେଇପାରୁନି। ଆଉ ତାଙ୍କ ଦେହଟା ପୁରା କଣ ଗରମ ହେଇଯାଉଛି। ଆଉ ଟିକେ ସେ ଚାହୁଁଛ ଥଣ୍ଡାରେ ଆ ସେ ଡାଇରେକ୍ଟ ବି କେହି ଆଣୁନାହାନ୍ତି ସବୁ ଇ ଏମ ଆଇ ଥ୍ରୋରେ ହିଁ ଆଣିକି ଆସୁଛନ୍ତି।
ହୁଁ। ଆଉ କଣ? ଆଗରୁ ଦେଖିଲ କେତେ ଖରା ହୁଏ, କେତେ ଗରମ ହୁଏ, ଲୋକ ଲୋକମାନେ ସେଥିରେ ରହିଯାଆନ୍ତି।
ସେଇଥିରେ ରହିଯାନ୍ତି। ଏବେ ଆଉ କେ ଛୋଟ ଛୁଆ ତ ରହିପାରୁନାହାନ୍ତି ଆଉ ସେଇଟା ଛାଡ ବୟସ ଲୋକ।
ହ ବା ଏବେ ଖାଲି ସମସ୍ତଙ୍କୁ ଘରେ ଘରେ ଦେଖିବ ଏସିି ଲଗେଇ ଦଉଛନ୍ତି। କହୁଛନ୍ତି ଆମେ ଗରମ ସମ୍ଭାଳିପାରୁନୁ।
ସେ କଣ କରିବେ?
ହଁ।
ଆଉ ମତେ ମୁଁ ତ ଟିକେ ରାତିରେ ଟିକେ ରୋଷେଇ ଘରେ ତୁମେ ଏ ସାଙ୍ଗେ ସାଙ୍ଗ ଯାଇକି ବସି ପଡିବି ତାପରେ ପୁଣି ପାଞ୍ଚ ମିନଟ ଟିକେ ଥଣ୍ଡା ହେଇଗଲା ପରେ ପୁଣି ଆସିକି ରୋଷେଇ କରିବି। ପୁଣି ପାଞ୍ଚ ମିନିଟ ଯିବ ପୁଣି ଟିକେ ବସି ପଡ଼ିବି। ତାହାଲେ ଏମିତି କରି, କରି କରି ରୋଷେଇ କରେ। ମାନେ ପୁରା ବେଳେ ବେଳେ ମତେ ଲାଗ ମୁଁ ସେନ୍ସେଲେସ୍ ହେଇଯିବି ସେ ଗରମ ମାନେ ପାଣି ଏପଟେ ପିଉଥିବି, ଏପଟେ ମାନେ ଝାଳ ବହୁଥିବ ପୁରାପୁରି।
ସେମିତିରେ ଦେହ ଖରାପ ହେଇଯିବ।
ମୁଁ ହେଇଯାଏ ନା ପୁରା ଖାଇବାକୁ ଇଚ୍ଛା ହୁଏନି, ଯାହା ବିି ଖାଇଥିବୁ ଖାଲି ବାନ୍ତି ବାନ୍ତି ଲାଗୁଥିବ। ଦେହରେ ପୁରା ମାନେ ଝାଳ ବୋହି ନା ପେଟ ପୁରା ମାନେ ଗରମ ହେଇଯାଏ ପୁରା ସେ ଗରମ ବାମ୍ଫରେ, କଣ କରିବା ବାଧ୍ୟ ହେଇକି ମାନେ କରିବା ପାଇଁ ପଡେ।
ହଁ।
ଗରମ। ଗାଁମାନଙ୍କରେ ତ ଏତେ ବି ମାନେ ହୁଏନି, ମାନେ ପବନ, ପବନ ଟିକେ ହୁଏ। ଏପଟେ କଣ ଆମର ଫ୍ଲାଟ ଏରିଆ ବିଲକୁଲ ମାନେ ପବନ ତ ଦୂର କଥା ଟିକେ ବି ଥଣ୍ଡା ବି ଲାଗେନି। ଏଥର ନିଆଁ ତାପମାତ୍ରା ତ ବେଶୀ ତାପରେ ଯୋଉ ସ୍ଲାଗ ପଡୁଛି ସେ ତ ଆହୁରି,
ହ ଆଉ ରୁହ, ଆଉ କେତେବେଳେ ଫୋନ କରିବ କଥା ହବା ଆଉ?
ହଉ ତାହେଲେ।
ପୁଅ ହଉଛି ଡାକିଲାଣି ତ,
ଆଚ୍ଛା ହଉ।
ହଉ, ହଉ ରୁହ ଆଉ କେତେବେଳେ କରିବ ଆଁ?
ଆଜ୍ଞା।
ହଉ।